ହଁ ହ ମ୍ୟାଡାମ ନମସ୍କାର, କଣ କରୁଛନ୍ତି?
ଏଇ ଦୋକାନରେ ବସି ଆପଣ କଣ କରୁଛନ୍ତି।
ଏଇ କାମ ସାରିକି ପୁଅ କୁ ଧରିଥିଲି। କହିଲି ଫ୍ରି ଅଛି ଟିକେ କଲ କରିଦବା।
ହୁଁ ହୁଁ ଆଉ କଣ କେମିତି ଆଜି ରୋଷେଇବାସ? କଣ କରିଥିଲ?
ଆଜି ଦିନଟା ତ ପୁରା ଟିକେ ମେଘୁଆ ପାଗ ରହିଲା। ରେ ରୋଷେଇ ଆଜି କଣ ଆ ସାଧା ଆଜି ସୋମବାର ନା। ସେଇ ଡାଲି ପୋଟଳ ଆଳୁ ଭଜା, ଖଡା ତରକାରୀ।ଖଡା ଯୋଉ ବେସର।
ହୁଁ।
ହଁ।
ଖଡା ତରକାରୀ କେମିତି କଣ କଲେ?
ଖଡ଼ା ଖଡ଼ାରେ ଆମେ ପକାଉଛୁ ଆଳୁ, ପଣସମଞ୍ଜି, ଆଉ ବାଇଗଣ ଏସବୁ ଆଗେ ସିଝେଇବୁ ତାକୁ-ଉ-ଉ ସୋରିଷ ମସଲା ଦେଇକି। ସୋରିଷ, ପିଆଜ, ରସୁଣ, ଅଦା, ଆଉ ଜିରା ଏ ବୋ ବେସର ସହିତ ତାକୁ ସିଝେଇକି ତାପରେ ବଘାରିଲୁ ରସୁଣରେ ରସୁଣ-ଅ-ଅ ଲ କା ଫୁଟଣ ତେଲ ଦେଇକି ପଘାରିଲୁ। ଉଁ ଆ ଆପଣଙ୍କର?
ଆମର ଆଜି ହେଇଥିଲା ପଖାଳ ତ ପୋଟଳ କଷା ଆଉ ଆମର ପଣସ ମଞ୍ଜି ପୋଇନାଡି ଆଳୁ ଗୋଟେ ସୋରିଷ ବଟନ୍ ମାନେ ମସଲା ଦେଇକି ସେଇଟା ଗୋଟେ ଭଜା ହେଇଥିଲା। ଆଉ ଆମର ଭେଣ୍ଡି ଆମ୍ବିଳା ହେଇଥିଲା। ଆଉ ଗୋଟେ ଗୋଟା କଲର ଭଜ ଯାଇଥିଲା।
ଆଛା। ଆଉ ଘରେ ସବୁ କଣ କରୁଛନ୍ତି।
ଏଇ ଘରେ ସାଙ୍ଗ ବସିଛନ୍ତି ଆଉ କଣ କରିବେ।
ହ ଏଇଟା ସନ୍ଧ୍ୟେ ଏଇ ସମୟର ତ ସମସ୍ତେ ଟିକେ ରେଷ୍ଟେ ସବୁ କାମ ସରିଲା ଟିକେ ବସିବେ ହଁ।
ଆଉ। ଆଉ କଣ କେମିତି ମାନେ ବିଜନେସ କଣ କରୁଛନ୍ତି ନା ନା କିଛି କରୁନାହାନ୍ତି।
ନା ନା ବିଜନେସ କିଛି କରିନୁ। ଏଇ ଘର କାମ ତ ସରୁନି ଘର। ମ ସରିଲେ ଛୋଟ ଛୁଆଟା ନା ମୋର ଆଉ କଣ କରିବି ତାରି ପଛରେ ଦିନ ଚାଲି ଯାଉଛି।
ଓ ହୋ ଆଉ ଚାଲ ନାହାନ୍ତି ମିଶ ସି କିି ଗୋଟେ କରିବା କଣ ଗୋଟେ ସଂସ୍ଥା ଖୋଲିବା।
ହଁ କହୁନାହାନ୍ତି କଣ କରିବା।
କଣ କଲେ ଭଲ ହବ କହୁନାହାନ୍ତି ଆମେ ମୁଁ ଭାବୁଛି କି ଆମର ବାହାରେ ଆମେ ଗୋଟେ ବାହାରେ ରୁ ମାନେ ରୁମ ମାନେ ଭଡା ନିଅନ୍ତେ ଭଡା ନେଇକି ଆମର ଯାହାବ ହଉ ଟେସନାରୀ ହଉ କି ଆମର ଯଉ ସି ବେଇବା ହଉ ନହେଲେ ଆମର ଯାହାବି ମାନେ ସଂସ୍ଥା ଗୋଟେ ଖୋଲନ୍ତି ଆପଣ କହୁନାହାନ୍ତି ମାନେ କୋଉଟା ଖୋଲିଲେ ମାନେ ଆମ ଭଲ ଆମ ସଂସ୍
ମେକପ ଉପରେ ଜାଣିଛନ୍ତି।
ହଁ ହଁ ଜାଣିଛି।
ଗୋଟେ ବାହାଘର ମେକଅପ ଦେଇପାରିବେ।
ହଁ ମୁଁ ଦେଇପାରିବି ମୁଁ ଶିଖିଛି ଆକଚୁଲି ମତେ ମେକପ୍ ଇରେ ବହୁତ ଭଲ ଲାଗେ ମୁଁ ସବୁବେଳେ ମାନେ ମୁଁ ଶାଢୀ ପିନ୍ଧା ମେହେନ୍ଦୀଠୁ ଷ୍ଟାର୍ଟ କରିକି ମୁଁ ସବୁ କରିପାରିବି ହେଲା ମାନେ ମେକପ ମୋର ବହୁତ ଇ
ଆଛା ନା ସେ ମେକଅପ କଣ ପାଇ? କହିଲେ କହିଲ ଆମେ ତ ସାଧାରଣତଃ ଝିଅମାନେ ବହୁତ ମେକଅପ୍ ନବା ପାଇଁ ଭଲ ପାଆନ୍ତି। ସବୁ କିଛି ଚୁଟି ସଜା ଠୁ ଧରିକି ଆମ ମେ କପଟା ଆଗ
ହୁଁ ଆଉ ଆପଣ ସେ ଦେଖିଛନ୍ତି।
ହଁ ମୁଁ ଝିଅ ବେଳେ କରୁଥିଲି। ଝିଅ ବେଳେ ଯିଏ ବି ମାନେ। ମୁଁ ସେମି ଚି ମାନେ ପୁରା ସମସ୍ତଙ୍କୁ କରେନି ମାନେ ଯିଏ ଆସିଲା ଯିଏ ଡାକିଲେ।
ହୁଁ ଓ ହୋ। ନାଇଁ ଯୋଉ ମାନେ। କଲେ କିନ୍ତୁ ଭଲ ମାନେ ସେଇ ସଂସ୍ଥା ଖୋଲିଲା ଆପଣ ଭଲ ଆଇଡିଆଟେ ଦେଇଛନ୍ତି। ଆମେ ଯଦି ସେ ସଂସ୍ଥା କରନ୍ତେ ତାହେଲେ ବହୁତ ଭଲ ଚାଲନ୍ତା ଆଉ ଆମର ଗୋଟେ ଛକ ଜାଗା ଦେଖିକି ଗୋଟେ କରନ୍ତେ ମାନେ ଆପଣ ଆପଣ ଅଧା ଦାୟିତ୍ୱ ମୁଁ ଅଧା ଦାୟିତ୍ୱ ନେବି ମିଶିକି କଲା ମାନେ ଫାଷ୍ଟ ଆମେ ନିହା ଦି ଜଣ ସାରା ଆମର କଣ କହିଲେ ପଇସା ତମର ବି ବହୁତ ଦରକାର ହବ ତ ଆମର ପଇସା ଗୋଟେ ଲୋନ କରିଦବା ଲୋନ କରିକି ଆମେ ସେ ସଂସ୍ଥା କଥା ଚଲେଇବା।
ପଇସା ଦରକାର ସମସ୍ତଙ୍କର ପଇସା ନିହାତି
କିଛି କହୁଛନ୍ତି ବୋଧେ?
ହୁଁ।
ହୁଁ ହଉ ତାହେଲେ ଭାଇଙ୍କ ସାଙ୍ଗ ଭାଇଙ୍କ ସାଙ୍ଗରେ ତାଲେ କଥା ହେବେ ଆଉ କଥା ହେଇକି ମାନେ କହିବେ ଯେହେତୁ ଆମେ ଏତେ ବଡ ମାନେ ଏତେ ବଡ଼ ଗୋଟେ ମାନେ ନିଷ୍ପତ୍ତି ନେଇଛନ୍ତି କରିବା ପାଇଁ ତ ଆପଣ ତ ମ୍ୟାରେଜ କରୁଛନ୍ତି ଆପଣଙ୍କ ଘରେ ମାନେ ଭାଇଙ୍କୁ ନ ଜଣେଇଲେ ସେଇଟା ଭୁଲ କଥା
ନାଇଁ ଭାଇଙ୍କୁ ଜଣେଇବି ତା ତାରେ ଶାଶୁ ଶଶୁର ଅଛନ୍ତି ତାଙ୍କୁ ବି ଟିକେ କହିବାକୁ ପ ଯେହେତୁ ଘରର ମୁଁ ଗୋଟିଏ ବୋହୁ ଆଉ ଆଉ ଆଗକୁ ଏଠି ମୋର କେହି ନାହାନ୍ତି ମୁଁ ସେଇ ଗୋଟିଏ। ହଉ। ଦେଖିବା ତାଙ୍କୁ ପଚାରିବା ଆଉ ମ୍ୟାରେଜ ମୋର ଜମା ଅଠ ନମସ୍ତେ ବାହାଘରଟା ଜମା ବର୍ଷେ ହେଇଛି ବର୍ଷେ ଭିତରେ ତାପରେ ଛୋଟ ଛୁଆ ଟା ମୋର ହଁ ହଁ। ପୁଅଟେ।
ଓ ହୋ।
ଚାରି ମାସ ଚାଲିଛି ହଁ। ଏବେ ନହେଲେ ଟିକେ ବଡ ହେଲେ ବରଂ କରିବ।
ହଁ କାହିଁକିନା ହଁ କଣ ପାଇଁ କହିଲେ ପଚାରିଲି ଯେ କାଇଁ ଏବେ ତ ଛଟ ଛୁଆକୁ ଛାଡିକି ମାନେ ଯେହେତୁ ଆମେ ଗୋଟେ ସଂସ୍ଥା ତା ଚଲେଇବା ଆମେ ତାକୁ ଯଦି ବି ମାନେ ସବୁବେଳେ ଯଦି ଦୋକାନ ନ ଖୋଲିବା ସବୁବେଳେ ଯଦି ଆମେ ସେ କାମ କିଛି ନ ମାନେ ନ ଦେଖି ଦେଖ ଦୋକାନକୁୁ ଖଲିକି ତାହଲେ ସେଟାରେ କିଛି ଲାଭ ନାହିଁ ଆମେ ଖୋଲି ଦେଉଥିବା ଦେଖିଲାକୁ ଆମେ ତାକୁ ଟାଇମ ଦେଇପାରୁନଥିବା। ସେଇଟା ତ ମାନେ ଭଲ ନୁହେଁ ଆପଣଙ୍କୁ ମୋ ପୁଅ କୁ ତ ଚାରି ଚାରି ମାସ ଚାଲିଛି ନା ହଉ ଚାରି ମାସ ଚାଲିଛି ଆଉ ତାହେଲେ ଯାଉ ଦି ତିନି ମାସ। ସେ ଯାଉଛୁ ମାନେ ଯେତେବେଳେ ଆମ ମାନେ ସେ ଆପଣଙ୍କ ପୁଅ ଯେତେବେଳେ ମାନେ ଟିକେ ଖାଇପାରିବ ମାନେ ଏ ଚୁଡା ଏବେ କିଛି ଦେଇନାହାନ୍ତି ମତେ ବାହାର ଖାଇବା।
ନା ନା ବାହାର ଖାଇବା ଛଅ ମାସ ପରେ ଯାଇଦେବି।
ହୁଁ ତାହଲେ ହଁ ସେ ବାହାର ଖାଇବା ଯେତେବେଳେ ମାନେ ପୁଅ ଖାଇବ ସେତେବେଳେ ଯାଇକି ସେ କାମ କରିବା ନହେଲେ ଆଉ। କଣ କହିଲ ମ୍ୟା ଘରେ ଦେଖନ୍ତୁ ଆମେ ଯେହେତୁ ଆମେ କିଛି କରିବାକୁ ଚାହୁଁଛନ୍ତି ମାନେ ଗୋଟେ ଲୋକ ଗୋଟେ ସିଏ ଚାହୁଁଛି ମାନେ ଉପରକୁ ଉଠିବା ପାଇଁ ତ ଆମେ ଯଦି ମାନେ ଭାବିବା କି ନାଇଁ ଆମେ ପଛକୁ ଚାହୁଁିବା କି ନା ନା ଏଇଟା ହେବନି ଏଇଟା ଆମେ ଗଲାେ ଏଇଟାରେ କିଛି ଅସୁବିଧା ପଡ଼ିବା ସେମିତି କିଛି ନୁହଁ ବସ୍ ଫା ତାତ ଆମେ ଆମେ ଯେଉଁସ୍ ଯେଉଁ ଯାହାବି ସଂସ୍ ତ ଖୋଲନ୍ତୁ ଏ ମାନେ ଫାଷ୍ଟ ଫାଷ୍ଟ ତ ମାନେ ଫାଷ୍ଟେ ଗୋଟେ ମାସ ଦିମାସ ଟିକେ ମାନେ ଭଲ୍ ସେ ଚାଲିବନି ତ ଲୋକ ଜାଣିସଇଲା ପରେ ତାପରେ ଚାଲିବ ସବୁ କ୍ଷେ ମାନେ ସବୁ ଜିନଷ ରେ ମାନେ ଯେତିକ ବି ଆମର ବାହାରେ ସବୁ ଦୋକାନ ଫୋକାନ ପକେଇଚନ୍ତି ତ ତାଙ୍କର କଣ ସବୁବେଳେ ଫାସ ମାନେ ବିକ୍ରି ହେ ଲାଗି।
ଏ ବ୍ୟବସାୟରେ ପ୍ରଥମେ ପ୍ରଥମେ ଲସ୍ ଅଛି ହେଲା ଆ ଲସ୍କୁୁ ଧରିକି ଆମେ କହିବା ଲସ୍ ଅଛି ମୋର ମୁଁ କରିବିନି ଲାଭ କ୍ଷତି ତ ଅଛି ନା କ୍ଷ ହେଲା ବୋଲି ଆମେ କଣ କରିବାନି। ତାକୁ ଛାଡ଼ିବ। ଚେଷ୍ଟା କରିବା।
ହୁଁ ନାଇଁ ଆମେ କରିବା ମାନେ ଫାଷ୍ଟ କଥାଥିଲା ମୁଁ ବି ଭାବୁଥିଲି କେବେଠୁ ଭାବିଲିଣି କି ନାଇଁ ମୁଁ କରିବି କରିବି ଭାବୁଥିଲି ଦେଖିଲାକୁ ମାନେ ଗୋଟେ ଭାବୁଥିଲି କି ସାଙ୍ଗ କାହାକୁ ଗୋଟେ ଖୋଜିବି ହେଲା ଯାହା
ଏଇ ଗ୍ରୁପ ଜରିଆରେ କାହାକୁ ସାଙ୍ଗ କରଛି। ଝିଅମାନୋନ ବି ଅଛନ୍ତି। ଆଉ ତାଙ୍କୁ ସାଙ୍ଗ କର। ପଚାର ଆଇଡିଆ କିଛି ଭଲ ଖରାପ ନୁହଁ ପଚାର ସମସ୍ତଙ୍କୁ। ଖାଲି ଆମେ କାହିଁକି ଅନ୍ୟ ମାନଙ୍କୁ ବି ହୁଁ ହଁ।
କହିଲ ଆମର ଏପଟେ ଆମର ଗୋଟେ ଛେଳି ସଂସ୍ଥା ଚାଲିଥିଲା ମାନେ ସରକାର ଦଉଥିଲେ ମାନେ ଛେଳି ଲୋନ ବୁଝିଲେ ନା। ଆପଣଙ୍କ କାଡେ ଆସିଥିଲେ ନା ଆସ ତିନି।
ହଁ ଆମ ଆଡେ ହଁ ଆସିଚି। କୁକୁଡା କଣ ଏମତି ରଖୁଥିଲେ ସେ ଘର ପାଖରେ ସେ କୁ କୁକୁଡ଼ା ବି ରଖୁଥିଲେ। ହଁ ହଁ ସେଇ ସବୁ କଣ କଲେ ମୁଁ ବାପ ଘର ଗାଁ ରେ ଥିଲା ବେଳେ ମୁଁ ଦେଖିଛି ସ୍ଵୟଂସହାୟ ଏକ ଗୋଷ୍ଠୀ।
ହୁଁ।।
ସେଇଥିରେ ସବୁ ଆସେ ସେ ସବୁ କରନ୍ତି ଆଉ ସେମିତି ସବୁ ମୁଁ ଏତେ ଜାଣିନି। ତଥାପି ସେଇଥିରେ ଜାଣି ସେ ସେଇଥିରେ ସବୁ ବ୍ୟବସାୟ ସବୁ ଆସେ କରନ୍ତି।
ଆମେ ଆମେ କଣ କହିଲେ ଆମର ସେମିତି ଆସିଥିଲା ଛେଳି ଲୋନ ଯଦି ଛେଳି ଲୋନ ଆସିଥିଲା ଆମର ଗୋଟେ ଲୋନ ଆଣିଥିଲୁ ହେଲା। ଛେଳିି ଲୋନ ଆଣିଥିଲୁ। କଣ କହିଲି ମ୍ୟାମ୍ ଆମର ହେଲା ଘର ମାନେ ବହୁତ ଅସୁବିଧା ମାନେ ଆମକୁ ଏମତି ସରକାର ଘର କୋଉ ଅମଳରେ ଯେତେବେଳେ ଫାଷ୍ଟ ଫାଷ୍ଟ ଘର ଆସିଲା ସେମିତି ସେମିତି ଆସିଥିଲା ଆମର ପଚାଶ ହଜାର ସେତେବେଳେ ଗୋଟେ ମାନେ ପଚାଶ ହଜାର ଆସିଥିଲା ପଚାଶ ହଜାରରେ କଣ ଘର ହବ? ଆମର ସେମିତି କିଛି ବି କରିନଥିଲୁ ଗୋଟେ ହଁ ଆମେଠୁ କଣ କୁ ନର୍ମାଲ ଗୋଟେ ଗୋଟେ କହିଲା ଗୋଟେ ଆଜବେଷ୍ଟ ଘର କରିଥିଲି ମ୍ୟାାମ ହେଲା ଆଜବେଷ୍ଟ ଘର କହୁଥିଲୁ ଆଉ ଆମେ ଛେଳି ଯେହେତୁ ଆମେ ଗୋଟେ ଲୋନ କରିବା ଆମେ ଛେଳିିକ ମାନେ ଫାଷ୍ଟ କଥା ହେ ତାକୁ ଭଲସେ ଖାଇବା ଦବା ତାର ମାନେ ଭଲ ସେ ଯତ୍ନ ନବାର ଅଛି ଯେହେତୁ ତା ମାନେ ନୁହେଁ କି ଆମେ ଗୋଟେ ବିଜନେସ୍ ଆମେ ଗୋଟେ କ ସଂସ୍ଥା। ଚଲେଇବା କି ଆମେ ଗୋଟେ ଯାହାହେଲେ ବିଜନେସ୍ କରିବା କି ଆମେ ଖାଲି ସେମିତି ରଖିରୁଖା ଦେଲେ ଉପରକୁ ବଢ଼ିବା ସେମିତି ନୁହଁ। ଆମେ ଯେହେତୁ ଗୋଟେ ମାନେ ସବୁ କାମର କଷ୍ଟ କଷ୍ଟ ଅଛି ଆମେ କଷ୍ଟ କରିବା ନା ଆମେ ଖୋଜିଲେ ଫଳ କଣ ପାଇବା କି କେବେ ବି ତ ପାଇବାନି ନା ତ ଆମେ
ନଁ ସବୁ କାମରେ କଷ୍ଟ ଅଛି ଆଉ କଷ୍ଟ କଷ୍ଟ ଟା ନ କଲେ କେବେ ବିି ଫଳ ପାଇବାନି ଆଉ ବହୁତ କଷ୍ଟ କରିକି ଲୋକ ଉପରକୁ ଉଠୁଛନ୍ତି।
ହିଁ ତାପରେ କଣ କହିଲେ ଛେଳି ଆମର ଛେଳି ଆଣିଥିଲୁ ସେଇ ଛେଳି କୁ ତ ରଖିଲୁ ହେଲେ ମେନ୍ କଥା ହେଲା ସନ୍ଧ୍ୟେ ଦିଇ ତିନି ମାସ ଭିତରେ ଦିଇ ତିନି ମାସ ରଖିଲୁ ଆଉ ରଖିପାରିଲି କଣ ବି କହିଲି ମ୍ୟାମ୍ ଆମର ଘର ପ୍ରୋବ୍ଲେମ ହେଲା ମାନେ ଘରର ମାନେ ଘର କିଛି ମାନେ ସୁବିଧା ହେଲାନି ମାନେ ବହୁତ ଛୋଟ ରୁମ୍ ହେଇଗଲା ମାନେ ଫାଷ୍ଟ କଥା ହେ ଆମେ ତ ରହିବା ପାଇଁ ଜାଗା ନାହିଁ ତାପରେ ଜାଣିପାରୁଥିବେ ଏଇ ବର୍ଷା ଦିନରେ କେମିତି ରଖିବେ ବର୍ଷା ଦିନରେ ତାଙ୍କୁ ଗୋଟେ ବଡ ଜାଗା ଦରକାର ତାଙ୍କୁ ଡାଳ ପତ୍ର ଆଣିକି ଦେଇପାରୁଥିବା ଦରକାର ତାଙ୍କୁ ଚରେଇବାକୁ ନେଇ ପାରିଥିବା ଦରକାର। ର ହେଲା ଆଉ ତ ତାକୁ କଣ କରିବି ଏମିତି ଅସୁବିଧା ହେଲା ଏଇ ବର୍ଷା ସିଜିନ ହେଲା ବନ୍ଦ କରିଦେଇଥିଲୁ ସେ କାମ ମାନେ ବନ୍ଦ କରିଦେଇଥିଲୁ ପୁଣି ଏଇ ବର୍ଷା ସିଜିନ ଏବେ ଅଛି ବର୍ଷା ସିଜିନ ରେ ତ ବହୁତ ହଇରାଣ ଯେହେତୁ ଏତେ ବର୍ଷା ହବ ଗୋଟେ ଲୋକ ନରଖ। ତ ଛେଳିିକି ମାନେ କହିଲା ଭଳିଆ କଣ ଯାଇକି ଛେଳି ତ ଆମେ ଚରେଇ ପାରିବୁନି ନା ଆମର ତ ଦୁନିଆ କାମ ତ ଛେଳିିକି ଚରେଇଥିବ ମାନେ ଏମିତି ଗୋଟେ ମାନେ ଆମେ ଛେଳିି ଲୁନ ଗୋଟେ କଲେ ନା ଗୋଟେ ଲୋକ ଗୋଟେ ଆମେ ରଖିବା ଆମେ ତାକୁ ମାସକ ଦରମା ଯେତିକି ଦବା କଥା ଦବା ଆମେ ସେ ଲୋକକୁ ରଖିବା କି ସେ ଲୋକ କଣ କରିବ ନା ସେ ପୁରା ଛଳିର ଯତ୍ନ ନେବ ଛେଳି କଣ? ଖାଇବ ଛେଳିିକି କେମିତି ଚରାହବ କେତେ ଟାଇମ ଚରାହବ ଛେଳି କେମିତି ରହିବେ ତ ସେ ତାକୁ ସେମିତି ଯତ୍ନ ମାନେ ଯତ୍ନ ରଖିବା ପାଇଁ ଗୋଟେ ଲୋକ ଆଣିବା ଦରକାର। ତ ସେ ଏମିତି ରଖିଲେ ମାନେ ବହୁତ ଭଲ ହବ୍ ପାଉ ହଁ ଆପଣ ଦେଖିବା ମାନେ ପୁଅ ବଡ ହେଇଯାଆନ୍ତୁ ଆପଣ ଭାଇଙ୍କ ସହିତ କଥା ହେଇକି ଜଣେଇବେ ନହେଲେ ମତେ ଆଉ ହଉ ତାହେଲେ ମ୍ୟାମ୍, ମୁଁ ରଖୁଛି ହଉ।